ହ୍ୟାଲୋ
ହାଲୋ ହଁ
ଭଏସ୍ ଇଏ ହେଉଛି ହାଲୋ ହୁଁ ନମସ୍କାର।
ନମ ହଁ।
ଭଏସ୍ ପ୍ଳିଚ ହେଉଚି ତମର ବସଚି ତମେ କଣ କରୁଚ?
ହଁ ମୁଁ ବି ସେଇ ବସଚି ହଁ ଭଏସ୍ କ୍ଲିୟର ଆସୁଚି।
ଆଜ୍ଞା।
କଣ କରୁଚ?
ଆଉ ବସିଛି ମୁଁ।
ହଉଁ କ୍ଲାସ କରିଥିଲ ତମେ?
ହୁଁ ତମେ କରିଥିଲ କ୍ଲାସ?
ହଁ ହଁ କରିଥିଲି। ଆଉ କଣ ଖାଇଥିଲ?
ଖାଇଥିଲି ଭାତ, ଡାଲମା, ପୋଟଳ ଭଜା, ଆଉ ଆଚାର। ତମେ କଣ ଖାଇଚ?
ମୁଁ ସେଇ ଭାତ, ଡାଲମା, ଛୋଲେ ଖାଇଥିଲି ଛୋଲେ ତରକାରି।
ଆଚ୍ଛା। ଆଉ ଘରେ ସବୁ କେମତି ଅଛନ୍ତି?
ହଁ ଠିକ ଠାକ୍ ଅଛନ୍ତି ତମର
ହୁଁ ଆମର ବି ଭଲ ଅଛନ୍ତି।
ଆଉ ଏବେ ରଥଯାତ୍ରା ଯାଇ ନ ପୁରୀ?
ଆଉ ମୁଁ ପୁରୀରେ ହିଁ ରହୁଚି। ତ ରଥ ଯା ରା ସବୁ ବର୍ଷ ଏ ତମକୁ କୋଉ ଫେଷ୍ଟିଭାଲ୍ ଭଲ ଲାଗେ?
ହଁ ମତେ ମୋଷ୍ଟଲି ଫେଷ୍ଟିଭାଲ ସବୁ ବଢିଆ ଲାଗେ। ବଟ୍ ଅ ଅ ରଜ ଟା ଯେହେତୁ ଆମ ଝିଅ ମାନଙ୍କର ତ ବେଶୀ ବଢିଆ ଲାଗେ ଆଉ।
ଆଚ୍ଛା ରଜ ଫେଷ୍ଟିଭାଲ ତ ମହି ମାନେ ୱମେନ୍ ହୁଡ଼ କୁ ରିପ୍ରେଜେଣ୍ଟ କରେ। ଆ ତମକୁୁ ତମକୁ ରଜରେ ସବୁଠୁ ଅଧିକ ଭଲ କଣ ଲାଗେ?
ଅଁ ଭଲ ଲାଗେ ଯେହେତୁ ବୁଲାବୁଲି କରୁଚେ ନୂଆ ଡ୍ରେସ ଆଣ୍ଡ ଅ ଅ ବେଶି ମେନ୍ କ ଆମ ଝିଅମାନଙ୍କୁ ଏଟା ପ୍ରାୟୋରିଟି ଦେଇକି ଝିଅ ମାନଙ୍କର ମେନସୁରେସନ୍ କୁ ଅ ଏଇ ଉ ଉପରେ କରା ହଉଛି ତ ଭଲ ଲାଗେ ସେଥି ହୁଁ ଋତୁସ୍ରାବ।
ଚ୍ଛା
ହୁଁ ଉଁ
ଆଉ ରଜରେ ନୂଆ ଡ୍ରେସ ପିନ୍ଧନ୍ତି ତିନି ଦିନି ଯାଙ୍କ। ତମେ ପିନ୍ଧ ତିନ୍ ଦିନ୍? ତିନ୍ ଯାଙ୍କ ନୂଆ ଡ୍ରେସ୍
ହଁ ତିନ୍ ଦିନ୍ ତୁମ ଘରେ ପିଠା ହୁଏ କି ନାହିଁ?
ହୁଁ ଆମର ହୁଏ ପିଠା।
ତମକୁ ବନେଇ ଆସେ କିଛି?
ନାଇଁ ମତେ ବେସିକାଲି ପିଠା ବନେଇ ଆସୁନି କିନ୍ତୁ ମମି କି ବନେଇ ଆସେ ମମି ବନେଇ ଦିଅନ୍ତି ପିଠା ଆମେ ଖାଉ
କହିଲ କୋଉ ପିଠା ଟା ବେଶୀ ରଜରେ ଫେମସ
ପୋଡ଼ ପିଠାଟା ଅଧିକ ପ୍ରାୟତଃ ହୁଏ ରଜରେ।
ପୋଡ ପିଠା ଭଲ ଲାଗେ ତମକୁ?
ହଁ ବୋହୁତ ଭଲ ଲାଗେ।
ବଟ ମତେ ଜାଣିଛ ନା ପୋଡ ପିଠା ଏତେ ଭଲ ଲାଗେନି। ମତେ ପୋଡପିଠା ଏତେ ଭଲ ଲାଗେନି।
କଁ ପାଇଁ?
ମୁଁ ମିଠା ଏତେ ଖାଏନି।
ଆଛା ମିଠା ପସନ୍ଦ ନୁହଁ। ଅ ଆଉ କୋଉ ପିଠା ଭଲ ଲାଗେ?
ମତେ ବାସ୍ ଚକୁଳି ହିଁ ଭଲ ଲାଗେ।
ଆଛା ହଁ ସାଘା ପିଠା ର ବି ଅଛି ଅପସନ୍। ଓଡିଆ ପିଠା ଇଏରେ।
ରଜରେ ସବୁ ଯୋଉ ଦୋଳି ବଗେରା ଖେଳନ୍ତି ଚାଲେ ସବୁ ଘର ପାଖରେ ଯୋଉ। ସାଇପ୍ର ଇଭେଣ୍ଟ ଭଲ ଲାଗେ ସେଇଟା ନା।
ହ ଆ ବେଶୀ ତ କାଉନ ଉପରେ ଏତେ ଗାଁ ଭଳିଆ ସେ ମାନେ ରଜ ପାଳନ୍ତିନି। ରଜ ଗାଁ ରେ ହିଁ ଅଧିକ ମଜା ଲାଗେ।
ହଁ ହଁ
ଟାଉନ ଉପରେ ସେମତି ଖାଲି କିଛି କିଛି ଜାଗାରେ ଫଙ୍କ୍ସନ କରନ୍ତି। କମ୍ପିଟିସନ କରନ୍ତି।
ହଁ
ଜରରେ ଯୋଉ ଅ ଝୋଟି ପକେଇବାର ପୁଞ୍ଚିର ଆଉ ନାଚ ଗୀତର
ଚ ଗୀତ ହଁ।
ତମେ କେବେ ରଜରେ ପା ମାନେ ନେଇଛ କମ୍ପିଟିସନରେ ଭାଗ?
ନା ମୁଁ ସେମିତି ଆମର ଏଠି ହୁଏନି। ଉମଙ୍ଗ ମଦୋଳି ଯାହା ଖାଲି ଖେଳିଦିଏ।
ଆଚ୍ଛା ଆମ ପୁରୀରେ କିନ୍ତୁ ହୁଏ। ପୁରୀରେ ବୋହୁତ ଜାଗାରେ ହୁଏ ରଜ ସେଲି ବ୍ରେସନ ଏମତି ଗୋଟେ ଗୋଟେ ଜାଗାରେ ଯୋଉଠି ଟେ ଆଉ ପିଠା ଘରିକା ଦୋକାନ ବସେ।
ହୁଁ ଲାଷ୍ଟ ଦିନ ଯୋଉ ସେରା କଣ ହୁଏ।
ହୁଁ?
ହଁ ମୁଁ କହିଲି ଲାଷ୍ଟ ରଜର ଲାଷ୍ଟ ଦିନରେ ଚାରି ଦିନ ବସୁମତୀ ସ୍ନାନ ହୁଏ ନା?
ହଁ।
ହୁଁ
ସେ ରଜସିଆ ସରିଲା ପରେ ଯେମିତି ଝିଅ ପିଲା ମାନେ ସାତ ଦିନ ହେଇଗଲେ ଗାଧାନ୍ତି।
ହଁ
ସେମିତି ମାଆଙ୍କରେ ବି ସେମିତି ହୁଏ ଆଉ।
ତମ ଆଡେ ବର୍ଷା ହେଇଛି ଏଥର ରଜରେ?
ହଁ ବୋହୁତ ବର୍ଷା ହେଇଛି ଏପଟେ। ରଜ ଟାଇମ ଟା ବର୍ଷା ହେଇନି ଏ ରଜ ପରେ ପରେ ବର୍ଷା ହେଇଛି।
ଜାଣିଛ ନା ମୋର ରଜ ପୂର୍ବ ଗୋଟେ ଦିନ ଆଗୁରୁ ଜନ୍ମଦିନ।
ଆଚ୍ଛା। ଭଲ କଥା ତ ସ ରଜ ପୂର୍ବ ଦିନ ହୁଁ। ଆଉ ମୁଁ ମୋ ଜନ୍ମଦିନ ମାର୍ଚ୍ଚ ମାସରେ।
ମୁଁ କହିଲି ଘରେ ତମ ଦୋଳି ଲାଗେ ରାଜରେ?
ନାଇଁ ଟାଉନ ଉପରେ ଏତେ ସ୍ପେସ୍ ନଥାଏ ଘରେ ଜାଗା ନଥାଏ ଦୋଳି ଏପରିକା ଲଗେଇବାକୁ। ଆଉ ପୁରୀରେ ତ ଘର ଗୁଡ଼ା ଏତେ ପ ତଳା ଘର ଯୋଉ ଜଣେ ଗଲେ ଆଉ ଜଣେ ଯିବାକୁ ବି ଅସୁବିଧା ହବ। ବହୁତ ହି କମ୍ ସ୍ପେସ୍ ପୁରୀରେ ତ ସେଥିପାଇଁ ସେଇଠି ଯାହା ଆମେ ଯାଉ ସେ ଫଙ୍କସନ୍ କୁ ଯାଉ ସେଇଠି ଦୋଳି ଖେଳୁ। ଆମ ଗାଁରେ କିନ୍ତୁ ଦୋଳି ଲାଗେ, ଆମ୍ ଆମ ଘର ଜୟ ଯାସ୍ ପୁର ନା ଆମ ପ୍ରପର ଘର ଯୋଉଟା, ଆମେ ପୁରୀରେ ଅଛୁ ସିନା କୋଡିଏ ବର୍ଷ ହବ। କିନ୍ତୁ ଆମ ଘର ହଉଛି ଯାସ୍ପୁର ଜାରକାରେ।
ଗାଁରେ ବେଶୀ ଖେଳିବା ଖୁବ୍ ମଜା ଲାଗୁଥୁବ ଗାଁର ପରିବେଶଟା ଯେମିତି ଥିବ, ବେଶୀ ବଢିଆ ଲାଗିବ।
ସେଠି ମୋ ଦିଦି ମାନେ ସବୁ ଯାଆନ୍ତି ଦୋଳି ଖେଳିବାକୁ ସେଠି। ସାହି ପଡ଼ିସାରେ ପିଠା ଫିଠା ଯୋଉ କରନ୍ତି ବି ଆଣିକି ଦିଅନ୍ତି। ଆମର ଯାହା ହେଇଥାଏ ତାଙ୍କୁ ନେଇକି ଦିଆ ହୁଏ।
ଗାଁରେ ବଢିଆ ଲାଗେ ଆକ୍ଚ୍ୟୁଲି ମାନେ ଗୋଟେ ଲାଗିବ ପର୍ବଟା ବୋଲି।
ହଁ ବଟ୍ ଏନ୍ତି ଟାଉନନେ ଏତେ ଜଣାପଡ଼େନି। କାହିଁନା ଟାଉନରେ ଏପଟ ଘରର ସେପଟ ଘର ଲୋକଙ୍କ ସହିତ କିଛି ସମ୍ପର୍କ ନ ଥାଏ, ଏତେ ଚିହ୍ନା ଜଣା ନଥାଏ।
ଯାହା ଖାଲି ଏମିତି ଇଭେଣ୍ଟ ଟାଇପର ହଉଥିବ ଗୋ ଟେ ଗୋଟେ ଜାଗାରେ ବାକି ଏତେ ନୁହଁ। ଆଉ ଗୋଟେ କଥା ଦେଖିଥିବ ରଜ ପାଗବି ଏବେ ଆଉ ଦଉନି, କେତେ ଖରା ଗରମ ହଉଛି।
ଠିକ୍ ଠିକ୍। ରଜ ପାଗରେ ଯେ ପବନ ଫବନ ଦିଏ ବର୍ଷା ପ୍ରାୟତଃ ଷ୍ଟାର୍ଟ ହୁଏ ନା ସେ ଟାଇମରେ। ଏତେ ଖରା ହୁଏନି ତ ବାହାରେ ବୁଲିବାକୁ ମଜା ଲାଗେ, ଏବେ ତ ଖରା ହଉଚି। ବାହାରେ ଆଉ ମଜ୍ କଣ ହିଁ ବୁଲିବ ରଜ?
କେତେ ଏଇଥର ଖରା ଗରମ ହେଇଛି କହିଲ?
ଅ ବହୁତ ହି ହେଇଥିଲା ଗରମ ଏଥର।
ଆମ ଆଡେ ବହୁତ ଖରା।
ଖରାରେ ଥୋଡ଼ିନା ଆଉ ବୁଲିବାକୁ ଯାଏହବ ଥ ସଜ ବାଜ ହେଇକି ବୁଲିବାକୁ ଯିବ, ଘରକୁ ଆସିଲାକୁ ପୁଣି ମନ୍ ଜୁଲେଇ।
ହଁ ସେଇଆ, ମୁଁ ଏଥର ଖାଲି ଡ୍ରେସ୍ ପିନ୍ଧିକି ଘରେ ବସିଛି।
ହଁ ମୁଁ ବି ସେୟା ହିଁ କରିଥିଲି, ଡ୍ରେସ୍ ପିନ୍ଧିଲି ଫଟୋଜ୍ ଉଠେଇ ଦେଲି ଘରେ ରହିଲି। ସନ୍ଧ୍ୟାବେଳେ ଯାଇଁକି ଗଲି ସେ ଯୋଉଠି ସେଲିବ୍ରେସନ ହଉଥିଲା ଫେଷ୍ଟିଭାଲ୍ ହଉଥିଲା ସେଠିକି ଗଲି। ସେଠି ଯାଇଁକି ଦୋଳି ଟିକେ ଖେଳିଦେଲି ପୁଣି ଖାଇପିଇକ୍ ପଳେଇ ଆସିଲି।
ହଁ ଫଟୋ ଉଠେଇକି ବାସ୍ ରହିବା କଥା ଘରେ ଆଉ।
ହୁଁ
କରିବା ଆଉ।
ଗାଁରେ କିନ୍ତୁ ଏତେ ଫଟୋଜ୍ ଉଠେଇବା ଉପରେ ଫୋକସ୍ କରନ୍ତିନି ସେମାନେ ଏଞ୍ଜୟେ କରିବାରେ ଫୋକସ୍ କରନ୍ତି।
କିନ୍ତୁ ଆମ ସହରରେ ଟାଉନରେ ଖାଲି
ଖାଲି ସେଲିବ୍ରେସନ ନାଁରେ ଫଟୋ ଉଠାଅ, ଷ୍ଟୋରି ପକେଇ ଦିଅ ହେଇଗଲା ସେଲିବ୍ରେସନ।
ସେଇଆ। ଆଜିକାଲି କିଛି ନାହିଁ ଆଉ ପର୍ବର ସେ ମହତ୍ଵ କମିଗଲାଣି ନା?
ହୁଁ
ମ୍ୟାଡ଼ାମ।
ତମେ ତମେ ସେ ରଜରେ କାମ କର ତମେ ଘରେ?
ନା ଏମିତିରେ ବି କାମ କରେନି ମୁଁ।
ଓହୋ ରଜରେ କୁହନ୍ତି ନା ଝିଅ ପିଲା କାମ କରନ୍ତିନି। ଖାଲି ବୁଲନ୍ତି, ଦୋଳି ଖେଳନ୍ତି।
ଭଲ ଗୋଟେ ଆଡେ ଝିଅ ପିଲା ମାନଙ୍କୁ ଗୋଟେ ଝିଅ ପିଲାଙ୍କ ପାଇଁ କି ଗୋଟେ ପର୍ବ।
ହଁ ସେମତି ଏଇ ଯୋଉ ମାନେ ଝିଅ ପିଲାଙ୍କର ପର୍ବଟା ସେଲିବ୍ରେସନ ଓଡିଶାରେ ହଉଛି, ଏଠି ବି ହୁଏ।
କୋଉଠି?
କାମାକ୍ଷାଦେବୀ।
ଓ ହୋ ହୋ।
ମନ୍ଦିର ଜାଣିଛ କାମାକ୍ଷା ଦେବୀ ମନ୍ଦିର?
ଶୁଣିଛି।
ହଁ ସେଠି। ଆମର ଏଠି ଜୁନରେ ମାନେ ରଜଟାକୁ ସେଲିବ୍ରେସନ କରନ୍ତି ନା। ମାଟି ମାର ରଜଶାଳା ହିସାବରେ ସେଠି କିନ୍ତୁ ତା ସରେ ମେଳା ଗୋଟେ ହୁଏ। ସେତେବେଳେ ମା ଯାଆନ୍ତି ରଜଶାଳାରେ ତିନି ଦିନ ପର୍ଯ୍ୟନ୍ତ ତାଙ୍କ କବାଟ ବନ୍ଦ ରହିବ। ଯୋଉଠି ପୂଜା ହୁଅନ୍ତି କୁହନ୍ତି ନା ସେଟା ମାଙ୍କ ୟୋନି ଆସିକି ସେଠି ପଡିଥିଲା ବୋଲି। ଶକ୍ତି ପୀଠ ସେଟା ତ ତା ତାପରେ ଧଳା କପଡା ରଖିଥାନ୍ତି ତିନି ଦିନ ପର୍ଯ୍ୟନ୍ତ। ସେ ସେଇଆକୁ ପୁଣି ତିନି ଦିନ ପରେ କବାଟ ମାଙ୍କ କବାଟ ଖୋଲା ହୁଏ। ରଜଶାଳା ସରିଲା ପରେ। ସେ କପଡାଟା ଛୋଟ ଛୋଟ ପିସ୍ କରିକି ପ୍ରସାଦ ହିସାବରେ ଦିଅନ୍ତି।
ଯାହା ହଉ ଏଇଟା ମୁଁ ଶୁଣିଲି ନୂଆ ଜିନିଷ ଗୋଟେ ଜାଣିଲି ଆଉ।
ଆଚ୍ଛା ଆ ଜାଣିଛ ସେ ଯୋଉ ବ୍ରହ୍ମପୁତ୍ର ନଦୀଟା କାମାକ୍ଷା ଦେବୀକୁୁ ଲାଗିକି ବହିଛି ଜାଣିଛ ନା।
କଣ
ନଦୀ।
ହୁଁ।
ମାଙ୍କ ରଜଶାଳା ଟାଇମରେ ବ୍ରହ୍ମପୁତ୍ର ନଦୀର ପାଣିଟା ବି ରେଡ କଲରର କନଭର୍ଟ ହେଇଯାଏ।
ଓହୋ ନାଲି ହେଇଯାଏ ନା।
ହଁ ସବୁ ବର୍ଷ ହୁଏ ସେମିତି। ଅ ହଉ ଆଉ ଥରେ କଲ କଲେ ଆମେ ଏ ବିଷୟରେ କଥା ହେବା।
ହଁ ରଖୁଛି ହଁ।